ହାଲୋ।
ହଁ, ହାଲୋ।
ହଁ ଦିଦି କୁହନ୍ତୁ?
ମା ମୁଁ ଗୋଟେ ଆଁ ତୋ ପାଖକୁ ଫୋନ କରିଥିନି ଗୋଟେ କଥା କହିବାକୁ ମନ ନ ହେଲା ତ, ମୁ କହିନ୍ ଟିକେ ମ୍ ଏଇ ଯୋଉ ମା ପାଖକୁ ଟିକେ ମୁ ଫୋନ୍ ଟା କରେ ଆଉ ଗୋଟେ ବିଷୟରେ କଥାବାର୍ତ୍ତା ହବୁ ବୋଲି, ମୁଁ କହୁଛି ମା ଶୁଣୁ
ଆଜ୍ଞା କୁହନ୍ତୁ?
ଏଇ ଯୋଉ ଆମର ପିଲାଦିନେ ଯୋଉ କୁଆଁର ପୁନେଇଁ କଥା ଟା ମା ମନେ ପଇଲା।
ଆଜ୍ଞା।
ସେଇ କଥା ଟା ମା କହୁଛି ଶୁଣ, ଯୋଉ ଆମେ ମା ସ ସାରା ମା କରୁ କଣ ଜହ୍ନି ଓଷା। ଜହ୍ନି ଓଷା ଆମର ସବୁଦିନି ସନ୍ଧ୍ୟା ପୂର୍ବରୁ ପୂଜା ହବ। ଆଉ ଭୋଗ ରାଗ, ଆଉ ଯୋଉ କଳସ ଆମର ବସିବ, ଯେତେ ଜଣ ଝିଅ କୁଆଁରୀ ଝିଅ କରିବେ ଓଷା କଳସ ସେତେ ଜଣଙ୍କର ବସେ। ସନ୍ଧ୍ୟା ବେଳକୁ ଫୁଲ ପଡିବ, ଆଉ ଯୋଉ ଭୋଗ ରାଗ ହବ। ଆଉ ଯୋଉ ହଉଚି ସାତ ଦିନି ଆମର ପୁଣି ଜହ୍ନି ଓଷା ହୁଏ, ମାସ ତ ସାରା ଆମର ଆମିଷ ଖାଇବେନି, ଝିଅମାନେ ଆମର ଖାଉନା ହେଟୁ ସାଧା ସିଧା ଖାଇମୁଁ, ଆଉ ସାତ ଦିନି ମା ଖାଲି ଧଳା ଜିନିଷ ଖାଇବୁ, ଧଳା ବାଇଗଣ, ଧଳା ଯୋଉ ନେଉଆ ଟିକେ କିଣା ହବ। କ୍ଷୀର ଟିକେ ଖାଇମୁଁ, ଆଉ ଧଳା ଭେଣ୍ଡି, ଧଳା ବାଇଗଣ ଏଇଭଳିଆ ସିଝା କରିକି ମା ଆମେ ଖାଉଁ। ଆମେ ହଉଚି ତରକାରୀ ଖାଉନା, ପୋଡା ଜଳା ଖାଉନା, ଆମିଷ ଖାଉନା, କୁଆଁର ପୁନେଇଁ ମାସ୍ ସେ ଜହ୍ମିଓଷା, ସାତ ଦିନି ହଉଚି କୁଆଁର ପୁନେଇଁ। ଆଉ ଯୋଉ ଆମେ ଚାନ୍ଦ୍ ଦ ବନା ହୁଏ ଆମର ଛେନାରେ, ଛେନାରେ ଚାନ୍ଦ ଆଉ ଯୋଉ ମା ଉଁ ସେଇ ଚାଉଳ ଚାନ୍ଦ ଟା ଆମେ ପୂଜା କରିକି ଭସା ଉଭାନିଆ କରୁ। ତମର କେମତି ମା' କଣ କର ଦେଖିଆ କହିଲ?
ଆମର ତ ସେମିତି ମୋ ମାସ ଟାଙ୍କ ମୁଁ ଆଇଁଷ ଛାଡ଼ିବି। ଗୋଟେ ଯଦି ଜଣଙ୍କ ଚଉରା ମୂଳରେ ସବୁ ସାଙ୍ଗ ହେଇକି। ଏଇ ସାତ ଆଠ ଜଣ ଝିଅ କରୁ ଆଉ କଳସ ବସଉ। ଆ ସେମିତି ହୁଏ। ପୁରା ଗୋଟେ ମାସ ପୁରା ଆଇଁଷ ଛାଡ଼ି ଦୋଉ। କି କି ଜହ୍ନି ଗଛ କି ଜହ୍ନି ଫୁଲ କିଛି ବି ଛୁଉନାହୁଁ କି ଛିଡଉନାହୁଁ। ଛିଡ଼ଉ ନଥିଲୁ। ପୋଡ଼ା ପୋଡ଼ି ବି ଆମେ ବି ସେମିତି ଖାଇବୁନି ଆଇଁଷ ଖାଇବୁନି ନଖ କା କାଟିବୁନି, ଚୁଟି କାଟିବୁନି ଗୋଟେ ମାସ ଏମିତି ରହିବ। ତାପରେ ସାତ ଦିନ ଯେମିତି କୁହନ୍ତି କଁ କୁଆଁରପୁନେଇ କରନ୍ତି। ସେଇଦିନ ସେମିତି ଆମର ବି କୁଆଁର ପୁନେଇଁ ଯୋଉଦିନ ଲାଷ୍ଟ ସେଦିନ ଆମେ ସେମିତି କାକେରା ପିଠା ହୁଏ। ଆଉ ସେଠୁ ସେ ଚାନ୍ଦ ପୂଜେଇବାକୁ ଆମର ଛେନା ଆଉ କଦଳୀ ଆଉ ଖଇରେ ଚକ କଟିକି ଚାନ୍ଦ କରନ୍ତି। ଚାନ୍ଦ ଆସିଲାଠୁ ଚାନ୍ଦକୁ ଦେଖିକି ପୂଜା କରି ସାରିଲା ପରେ ସେଠୁ ନେଇକି ପୋଖରୀ ହଉ କି ନଈ ହଉ ଯୋଉଠିିକି ଯିଏ ଯାଇପାରିବ। ସେଠି ନେଇକି ଆମେ ଭସଉ। ତାପରେ ସେମିତି ପୁରା ସେଇ ଦିନଟାଆଙ୍କ ତ ଉପାସ ଯାଣିଥିବେ ପାଣି ବି ପିଅନ୍ତିନି। ପୂଜା ସରିଲା ପରେ ସେ ଭୋଗ ଯାହା ହୁଏ ଖାାଉ। ଆଉ ନୂଆ ଡ୍ରେସ ହୁଏ। କୁଆଁର କୁ ପୁନେଇଁ ରେ ସମସ୍ତେ ସାଙ୍ଗ ହେଇକି ପିନ୍ଧୁ। ତାପରେ ଆମେ ସେମିତି ଆମର ସାହି ପଡ଼ିଶାରେ ବିି ଦି ତିନି ଜାଗାରେ ହୁଏ କୁଆଁରପୁନେଇଁ ବିି ଆମର। ପୁରା ଯେମିତି ଉତ୍ସବ ଭଳିଆ କରାନ୍ତି। ସବୁ ଝିଅ ମାନେ ସାଙ୍ଗ ହେଇକି ପଇସା ଏକାଠି କରିକି ମାଇକି ଫାଇକି ବି ବଜାନ୍ତି। ଆଉ ଚଉଁରା କୁ ଚାରିଥର ବହୁତ ଭଲରେ ସଜାନ୍ତି। ଆମ ବାହା ହେଇଯାଇଥିବା ଦିଦି ମାନେ ବି ଆସନ୍ତି। ଆମ ଘରକୁ ସମସ୍ତେ। ତେ ସାଙ୍ଗ ହେଇକି ସେଠିକି ସେମାନେ ବି ଆସିଥାନ୍ତି। ମାସେ ଆଗରୁ ମାସରେ ଯେତେବେଳେ ମାସ ଟାଙ୍କ କଳସ ବସେ। କେହି କେହି ହେବ ଫାଷ୍ଟ ବସେଇ ଦେଇକି ସେ ତାଙ୍କର ପଳାନ୍ତି। କୁଆଁର ପୁନେଇ ଦିନ ଲାଷ୍ଟ ଦିନ ଯେତେବେଳେ ସରେ। ସେଦିନ ଆସନ୍ତି। ଆମେ ସେମିତି ପାଳୁ। କୁଆଁରପୁନେଇଁ ପୂଜା ହୁଏ। ସେମାନେ ରୁହନ୍ତି। ପିଠା ପଣା ସବୁ ସାଙ୍ଗ ହେଇକି ଦିନ ଥାଉ ଥାଉ କରିଦବୁ। ଯେମିତି ଗାଈ କୁହନ୍ତି ଗାଈ ଗୋଡ଼ ଗୋଟେ ତା ପରେ ପରେ ପୂଜା ହବ। ଗାଈ ଆସି ସାରିଲା ପରେ। ସେଠୁ ଆମର ସବୁ କୁଆଁରପୁନେଇଁ ପାଇଁ ପୂଜା ପୂଜି ହବ। ବହି ପଢନ୍ତି। ବହି ପଢି ସାରିଲା ପରେ ଭୋଗ ହୁଏ। ଭୋଗ ଚକଟିକି ଭୋଗ ଦେଇ ସାରିଲା ପରେ ତାପରେ ସେଠୁ ଚାନ୍ଦ ପୂଜା କରୁ। ଚାନ୍ଦ ପୂଜା କରି ସାରିଲା ପରେ ନବୁ ଚାନ୍ଦ ଆସିଲେ ହିଁ ଯାଇକି ଚାନ୍ଦ ପୂଜା ହବ। ଚାନ୍ଦ ଆସି ସାରିଲା ପରେ ଚାନ୍ଦ ପୂଜା କରୁ। ପୂଜା କରିସାରିକି ଏଠୁ ଆମେ ପୋଖରୀ ଯାଉ। ପୋଖରୀ ମୂଳେ ଏଠୁ ପୂଜା କରିକି ଚାନ୍ଦ ଭସେଇକି। ଏଠୁ ଘରକୁ ଆସୁ। ଆସିଲା ପରେ ସେଠୁ ତାପରେ ଯୋଉ ଠାକୁରଙ୍କର ପଞ୍ଚାମୃତ ହେଇଥାଏ। ସେଇ ପଞ୍ଚାମୃତ ପାଇଲା ପରେ ପାଣି ପିଇବୁ। ତାପରେ ଯୋଉ ଭୋଗରାଗ ଠାକ କୁରଙ୍କଠି ଲାଗିଥାଏ। ସେ ଭୋଗରାଗ ସେ ଯୋଉ ପିଠାପଣା ହେଇଥାଏ। ସେଇ ପିଠା ପଣା ଖାଇକି ଗୋଟେ ଦିନ ଆମର ପୁରା କାଟିଦଉ। ଆଉ ନଉ ଦିନ କୁଆଁରପୁନେଇଁ ଦିନ।
ହଁ ମା କୁଆଡ଼େ ଗଲ ମୁଁ କୋ କହିମି ଶୁଣିବ? ମୁଁ କହୁଛି
ନୂଆ ଡ୍ରେ ନୂଆଡ୍ରେସ ପିନ୍ଧିକି ବି ଭଲ ଲାଗେ। ସେଠୁ ତାପରେ ସରିଲା ପରେ ଭାଇ ମନ ଦୁଃଖ ଲାଗେ। ଗୋଟେ ମାସ ହେଇଥାଉ ନିଷ୍ଠା ରହିଥାଉ। ସେଟା ପ ସରିଗଲା ପରେ ଟିକେ ମନ ଦୁଃଖ ଲାଗେ ସମସ୍ତେ ଯେହେତୁଯିଏ ଯେ ଯାହା ଘରକୁ ଆସି ଏ ଦିଦିମାନେ ଆସନ୍ତି ବାହାହେଲା ଦିଦିମାନେ ସେମାନେ ପଳାନ୍ତି।
ସେଠୁ ଟିକେ ମନ ଦୁଃଖ ହୁଏ ଆପଣଙ୍କ ଆଡେ ମା କେମିତି କେମିତି କରନ୍ତି?
ହଁ ମା ଶୁଣୁ ମୁଁ କହୁଚି ଆମ ଆଡେ କେମିତି କରନ୍ତି ଆମ ଆଡେ ସେଇ ଯୋଉ ମାସ ସାରା ଆମେ ତ ପାଳନ କରୁ। ମାସ ସାରା ପାଳନ କରୁ ଯେ ମା ଶେଷ ଦିନ ଟା ଆମର କଣ କରୁନା ଦିଥର ପୂଜା ହୁଏ ଶେଷ ଦିନ ଟା ସ ସନ୍ଧ୍ୟା ପାଞ୍ଚଟା। ପରିଵେଶ ନା ପାଶଟାପରେ ଗୋଟେ ପୂଜା ହୁଏ। ଚାନ୍ଦୁକୁ ଦେଖିକି ଚା ଚାନ୍ଦ ବନ୍ଧା ହୁଏ। ଆମର ଯୋଉ ଝିଅ ମାନେ ସବୁ ଛେନା ଚାନ୍ଦା ଟା ଗିଳନ୍ତି। ଆଉ ଯୋଉ ଚାଉଳ ଚାନ୍ଦ ବନେଇ ଥାନ୍ତି ସିଏ ନଦୀରେ କି ପୋଖରୀରେ ଉଭା ଭସା ଉଭା ନ କରନ୍ତି। ଆଉ ଯୋଉ ତାପରେ କଣ କରନ୍ତି ନା ମା ସେଇ ଚାନ୍ଦ କୁ ଉଭା ନ କରିକି ଆସନ୍ତି। ସମସ୍ତିଙ୍କି ଆଶୀର୍ବାଦ ଗ୍ରହଣ କରନ୍ତି। ଗୁରୁଜନ ମାନେ ତାଙ୍କୁ ଆଶୀର୍ବାଦ କରନ୍ତି ସମସ୍ତଙ୍କି ନମସ୍ୟ କରନ୍ତି। କରିକି ସେଦିନ ପୁଣି ମା ଆମର ପ୍ରୋଗ୍ରାମ ଥାଏଯେ ଆମର ସବୁ ପାଲା ହବ ମେଲୋଡି ହବ ଡ୍ରାମା ହବ। ବିଭିନ୍ନ ସାହି ରେ ବିଭିନ୍ନ ପ୍ରକାର। ସବୁ ଝିଅମାନଙ୍କ ପାଇଁ ଫଙ୍କସନ୍ କରାଯାଏ। ସେଇ ଫ୍ୟଙ୍କ୍ସନ ସେମାନେ ବହୁତୁ ଆନନ୍ଦ ରାତି ସାରା ହେଇକି ପୁଚି ଖେଳନ୍ତି। କଅ ଗୀତ ବୋଲନ୍ତି ପୁଚି ଖେଳନ୍ତି ଆଉ ଯୋଉ ହଳ ଧାଡିହେଇକି ଗୀତ ବୋଲନ୍ତି। କେତେ ଆନନ୍ଦରେ ସେ ଯେଉ ଓଷାଟି ଝିଅମାନେ ପାଳନ କରନ୍ତି। ଆଉ ତାପରେ କଣ କରନ୍ତି ନା ଆମର କୁଆଁର ପୁନେଇଁ ତ ଏଇ ଭଳିଆ ପାଳନ କରନ୍ତି ବହୁତୁ ଆନନ୍ଦ ଭାବରେ। ମେଲୁଡି କରନ୍ତି ବା ଝିଅ ପାଲା କରନ୍ତି। ଆଉ ଏଇଭଳିଆ ସବୁ ସାଇ ସାଇକା। ସବୁ ଝିଅ ମାନେ ଦଳ ଦଳ ଗୋଟେ ଗୋଟେ ସାଇ ରେ ସବୁ ଗୋଟେ ଗୋଟେ ପ୍ରକାର ଦୃଶ୍ୟ କରନ୍ତି। ଭାଲୁକାଣି ଓଷା ଆମର ମା ସେଇ ଭଳିଆ ହୁଏ। ଭାଲୁକାଣୀ ଓଷାରେ ଆମର ସବୁ ମେଢ ଆସେ। ମେଢ ରାତିରେ ସବୁ ସାାଇ ଗାଁ ବୁଲନ୍ତି। ସବୁ ଠାଏ ଠାଏ ଭୋଗ ଲଗାନ୍ତି ଭୋଗ ଖାଆନ୍ତି। ତାପରେ କଣ କରନ୍ତି ନା ମା ସେଇ ଭାଲୁକାଣୀ ଓଷାରେ। ଯଉ ସଖାଳୁ ସେମାନେ ଉଠିବେ ଚାରିଟାରୁ। ଉଠିକି ଗୋଟେ ଶଙ୍ଖ ଫୁଙ୍କିଦେବେ। ସେଇ ଶଙ୍ଖ ଶବ୍ଦରେ ସବୁ ଯୋଉ ଅଳସ ଛୁଆ ଝିଅ ମାନେ ଅଛନ୍ତି ଯୋଉମାନେ। ସେମାନେ ଧାଡୁକି ଉଠିକି ଆସିବେ, ବୋଝ ଦିଟା ଧରିକି ଆସିବେ। ସେଠୁ ଗୋଟେ ହୁଳୁ ହୁଳି ଶଙ୍ଖ ପକେଇକି ନଈ ପାରିବା କି ଯାଆନ୍ତି ଫୁଲ ତୋଳିଆ ବେତା ନେଇକି ବୋଝ। ନେଇକି ସେ ମା ବିଭିନ୍ନ ମଙ୍ଗୁଳ ଫୁଲ ତୋଳନ୍ତି। ବେଲ, ମଙ୍ଗ ମଙ୍ଗୁଳିଆ ଫୁଲ, ମଣ୍ଡା ଫୁଲ, ବାଘନଟି ଫୁଲ। ଆଉ ବଣୁଆ ଫୁଲ କେତେ ପ୍ରକାର, ନାଗେଶ୍ଵରୀ ଫୁଲ। ଆଉ ମଧୁମାଳତୀ ଫୁଲ। ଆଉ ଯୋଉ କାଗଜ ଫୁଲ କେତେ ପ୍ରକାର ମା ଫୁଲ ଆଣନ୍ତି। ଆଣିକିନା ତାକୁ କଣ କରନ୍ତି ଘରେ ରଖନ୍ତି। ସେଠୁ ମକା ଚଅଁର, କାକୁଡି ପତର ସେଠୁ କଣ କରନ୍ତି ନ୍ତିନା ଅପମାରୁକା ଦାନ୍ତ କାଠି। ହେଠୁ ହରଗଉରା ଫୁଲ ମା ପୂଜା କରନ୍ତି। ବାଲୁ ଲୁକା ପୂଜା କରିକି ମା ହେଟୁ କଣ କରିବେ ନା ହୁଁ ବାଲୁକା ପୂଜା ସାରିକି ନୁଖୁରା ହଳଦୀ ଦେଇକି ବାଲୁକା ପୂଜା ସାରିକି ଜଳ ନାଗୁଣିକି ପୂଜା କରନ୍ତି। ଜଳନାଗୁଣି କି ଗ୍ରାମଦେବତୀ ଫୁଲ ପାଣି ଦିଅନ୍ତି ସେଠୁ ମା ଆସିକିନା ଘରେ ମାଙ୍କୁ ପୂଜା କରନ୍ତି, ସେଠୁ ପ୍ରସାଦ ସେବନ କରନ୍ତି। ପୁଣି ସନ୍ଧ୍ୟା ବେଳକୁ ମା ଯାଆନ୍ତି ଉଁ ନଦୀ କିି ପୋଖରୀ ସବୁ ସାତ ଜଣ ଝିଅ କଳସ ବୁଡାନ୍ତି ଏକତ୍ର ହେଇକି। ସେଠୁ କଳସ ବୁଡେଇ ସାରିକି ମା ଘଟ ଆଣିକି ଥୁଅନ୍ତି। ସେଠୁ ମାଙ୍କୁ ଆଣନ୍ତି, ମା କୋଠ ଘରେ ମା ଥାଆନ୍ତି। ସେଠି ପୂଜା ଅର୍ଚ୍ଚନା କରନ୍ତି। ରାତି ଯାଙ୍କ ଝିଅ ଗୀତ ବୋଲନ୍ତି। ଏମିତି ସବୁ କରନ୍ତି। ମା ତମ ଆଡେ କେମିତି କଣ କରନ୍ତି କହିବ?
ଆଜ୍ଞା। ଆମର ତ ସେମିତି ଆଉ ସବୁ ଝିଅ ମାନେ ଆମେ ଯୋଉ ଖୁଦୁରୁକଣୀ ଓସା ପାଞ୍ଚ ପାାଳି କରୁ। ତା ଗୋଟେ ପୁରା ପାଞ୍ଚ ପାଳି ଚାରି ପାଳି ସେ ବି ଏକାଠି କରୁ ତାପରେ ପାଞ୍ଚ ପାଳି ଯୋଉଟା ଯୋଉମାନେ ଚାରି ପାଳି ଆଙ୍କ ଘରେ କରିଦଉ। ପାଞ୍ଚ ପାଳି ଯୋଉଟା ଲାଷ୍ଟ ସେଟା ଟେଣ୍ଟ ମାରିକି ଆମେ ରାସ୍ତାରେ କରୁ। ସେଇ ଯୋଉ ଦିନ ରବିବାର ଦିନ ତ ଖୁଦୁରୁକୁଣି ଓଷା। ତା ଆଗ ଦିନ ଶନିବାର ଆମେ ସବୁ ଏକାଠି ଜଣକ ଆମ ସମସ୍ତେ ଏକାଠି ଗୋଟେ ସେଇ ଯୋଉଠି ପୂଜା କରୁ ସେଇ କ୍ଲବ ଘରେ ସବୁ ଝିଅ ମାନେ ସେ ଏକାଠି ଶୁଅନ୍ତି। ସକାଳ ଭୋରୁ ଦିଟା ରୁ ଆମର ଏଠୁ ଉଠି ଯାଆନ୍ତି ଫୁଲ ପାଇଁ। ସବୁ ପ୍ରକାର ଫୁଲ ତୋଳିବା ପାଇଁ ସବୁ ସାହି ପଡିଶା ସମସ୍ତେ। ତ ଓଷା କରନ୍ତି ଦଳ ଦଳ ହେଇକି ଗାଁ ରେ ଚାରି ପାଞ୍ଚ ଜାଗାରେ ହୁଏ। ସେ ସେଠୁ ଆମେ ସମସ୍ତେ ମିଶିକି ସମ୍ବୁ ସବୁ ଝିଅ ଯେହେତୁ ଉଠିଯିବେ ଯାଇଁକି ଫୁଲ ତୋଳିବେ। ଫୁଲ ପାଇଁକି ବି ଗୋଟେ କମ୍ପିଟିସନ୍ ଲାଗିଯାଏ। ସେମାନେ ସବୁ ସାଙ୍ଗସାଥି ହେଇକି ଯେମିତି ଉଠିକି ଯାଆନ୍ତି। ଆମେ ରାତି ଦିଟା ରୁ ଆଲାରମ୍ ଦେଇଦବୁ ସାଙ୍ଗ ହେଇକି ଆଉ ତ ରାତ୍ ରାତି ସାରା ଜାଣିଥିବେ ଝିଅ ମାନେ ଯୋଉଠି ଏକାଠି ହେବେ ଆଉ ନିଦ ଲାଗେନି।
ହ।
ସେଠୁ ସବୁ ସାଙ୍ଗ ହେଇକି ଯିବୁ ଫୁଲ ତୋଳି। ଫୁଲ ତୋଳି ଆସୁ ଆସୁ ପୁରା ମେଢ ପାଖକୁ ପହଞ୍ଚିଲା ବେଳକୁ ସାଢେ ଛଅ ହେଇଯାଏ ଫୁଲ ତୋଳିକି ଏଠୁ ଆମେ ବି ସେମିତି ପୁରା ଗୋଟେ ବଡ ଗୋଟେ ଜରିଅଖା ନେଇ ଥାଉ ଜରିଖାରେ ପୁରା ଅଖା ଫୁଲ ହେଇଯଏ ଗାଁ ସାରା ବୁଲି ବୁଲି ଫୁଲ୍ ଫୁଲ ତୋଳିଲା ଵେଲୁକୁ ବୁଲିକି ଆସିବୁ ଆସିକି ସବୁ ସେ ପହଞ୍ଚିବୁ। ପହଞ୍ଚିଲା ପରେ ଏଠୁ ଫୁଲ ଢାଳି ଦଉ ଫୁଲକୁ ଢାଳି ଦେଇେଇକି ଏଠୁ ଫୁଲ ସବୁ ହାର କରୁ ଠାକୁରଙ୍କ ପାଇଁ। ହାର କରିସାରିଲା ପରେ ଏଇଠୁ ଆମ ଯୋଉ ପୂଜା ଯୋଉଠି ହେବେ ମା ଯୋଉଠି ବସିବେ ସେ ସବୁ ଜାଗା ସଜାଡୁ। ସେଟାକୁ ସଜାଡି ଦବୁ। ଏଠୁ ମାଙ୍କୁ ଆଣିକି ଏଠୁ ସେଠି ସ୍ଥାପନ ଭାଇ ମାନେ ଯେହେତୁ ଆମେ ତ ଆଉ ବ ବଡ ମେଢ ଟେକି ପାରିବୁନି ବାହାରେ ଟେକିି ମାଆଙ୍କୁ ସେଇ ସ୍ଥାପନ କରିକି ଥୋଇଇକି ଯାଆନ୍ତି। ସେଠୁ ଆମେ ସବୁ ସଜଡା ସଜୁଡି କରିଦବୁ ଧୁଆ ଧୁୋଇ କରି ଲିପା ପୋଛା କରିଦବୁ ତା ଆଗ ମୁହଁ ଟା କରିଦେଇକି ସେଠୁ ଗାଧେଇ ଯାଉ ଗାଧୋଇକି ଆସିଲା ପରେ ଏମତି ସେଠୁ ପୂଜା ସେଠୁ କରୁ ପୂଜା କରି ସାରିଲା ପରେ ଏଠୁ ଭୋଗ ଖାଉ। ତାପରେ ପୁଣି ସ -ସକାଳରେ ପୂଜା ହବ ସନ୍ଧ୍ୟାରେ ପୂଜା ହବ ଦିଘ ତ ମାର ପୂଜା ହୁଏ ଏମିତି ପୂଜା କରୁ ହଉ। ମା ମୁଁ ଏବେ ରଖୁଛି ଟିକେ ପରେ କଥା ହବା।
ହଉ ହଉ ମା ରଖ।
ଆଜ୍ଞା।